ହାଲୋ, ହାଲୋ, ଶୁଭା ଯାଉଛି?
ଜୟ ଜଗନ୍ନାଥ ଭାଇ। ହଁ, ଭାଇ ଶୁଭା ଯା ଉଛି। ଭାଇ କଣ କରୁଛନ୍ତି?
ଏ ଶୋଇଛିି ଆଉ।
ନା
ଆଜ୍ଞା? ଆଜ୍ଞା?
ଶୁଭ ସକାଳ, ଶୁଭ ସକାଳ।
ହୁଁ ହ। ଆଜ୍ଞା ଆଜ୍ଞା।
ଆପଣଙ୍କର ନିଦ୍ରା
ଆଉ?
ହଁ, ହଁ, ହୁଁ। ।
ମୋର ନିଦ ସମ୍ପୂର୍ଣ୍ଣ ହେଇନାହିଁ। ଆଜ୍ଞା।
ସମ୍ପୂର୍ଣ ହେଇ ନାହିଁ?
ନାଇଁ। ଆପଣ କଣ କରୁଛନ୍ତି?
ମୁଁ ଏଇ କିଛି ଖାଇବା ବନଉଛି। ଖାଦ୍ୟପାନ କରିବା ପାଇଁ ବନଉଛି।
ଆଜ୍ଞା।
ଏଇ ମ
କଣ ଖାଦ୍ୟ ବନାଉଛନ୍ତି?
ମଟର ଆଳୁ ତରକାରୀ କରୁଛୁ ଆଉ ଭେଣ୍ଡି ଆଳୁ ଭ ଜା ଗୋଟେ ବଜା ଟେ କରିଦବା। ତାପରେ ସାଲଟା ଆଜି ତ ସୋମବାରେ ଆଉ କଣ କରିବା।
ହୁଁ।
ମଟର ଆଳୁ ତରକାରି ଭଜା। ଆଜ୍ଞା ହ ଭଲ ଅଛି। ଆପଣଙ୍କ ଦେହ?
ହଁ ହଁ ଭଲ।
ଆପଣ କଣ ଖାଇବେ କଣ?
କଣ ଖାଇବା ଆଉ କ ଖାଇ ଯିବା ଡ୍ୟୁଟି ଆଉ।
ଆପଣ ତାହେଲେ କର୍ମ କରୁଛନ୍ତି କର୍ମ ଖେ ତ୍ରକୁ ଯାଉଛନ୍ତି।
ଆଜ୍ଞା ଆପଣ
ମୁଁ ଜାଣିପାରେ କି ଆପଣଙ୍କର ଶୁଭ ନାମଟି କଣ?
ମୋ ଶୁଭ ନାମ ହଉଛି ପ୍ରକାଶ।
ଆଛା ଆଚ୍ଛା ଓ ହଉ। ଆପଣ କୋଉ ଜିଲ୍ଲାରେ ଯାଆନ୍ତି?
ଏଟା ହଉଛି ପୁରି ଜିଲ୍ଲା।
ଆଛା ଯାହା ହଉ ଭଲ ଲାଗିଲା।
ଆଉ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ର ଆପଣ ଓଲର ନାଥ ଯାଣିଥିବେ?
ଓଖୂଡି?
ଅଲାରନାଥ।
ଆଜ୍ଞା। ଅଲାରନାଥ ବ୍ରହ୍ମଗିରିରେ ଅଛନ୍ତି।
ଆଜ୍ଞା।
ଅଲାରନାଥ ପାଖରେ ଆପଣଙ୍କ ଘର ଜା ହଉ ଭଗବାନଙ୍କ ସ୍ଥାନରେ ଅଛି। ଆପଣ ବହୁତ ଭାଗ୍ୟବାନ।
ଆଜ୍ଞା ଆପଣ ଅଲ୍ ଦଶନ କେବେ କରିଛନ୍ତି ଅଲାନାଥ?
ଅଲାରନାଥ ନାହିଁ ଦର୍ଶନ କରି ନାହିଁ। ସମୟ ହଉନାହିଁ ଯିବା ପାଇଁ ଦେଖିକି ଯିବା।
ଆଜ୍ଞା।
ଆଉ ଆପଣ ଆମ ଘର ଏଇ କେନ୍ଦ୍ରାପଡା।
ଆ।
ସାଲେପୁର କେନ୍ଦ୍ରାପଡା ଜାଣିଛନ୍ତି?
ଏଇରା ଆପଣଙ୍କ ସେତେଳ ରସବଳି ଫେମସ। ପ୍ରସିଦ୍ଧ ଖାଦ୍ୟ।
ଆଜ୍ଞା।
ଆଜ୍ଞା ଆପଣ ରସାବଳି କେବେ ଖାଇଛନ୍ତି ଖାଇଥାହାନ୍ତି?
ହଁ ଖାଇଛି।
ଆପଣ କଣ କର୍ମ କରନ୍ତି?
ଆମେ ଏଇ ପାଠ ପଢୁଛୁ ଆଉ କଣ କରିବୁ। ପାଠ ପଢିବା କଥା।
ଆପଣ ଏକା ଅଛନ୍ତି?
ଆଜ୍ଞା। ଏକା ବାପା ମାଙ୍କ ସହିତ ରହୁଛି ଆଉ। ଗାଁରେ ରହୁଛୁ, ଗ୍ରାମବାସୀ ଲୋକ ଗାଁ ରେ ରହିବା କଥା।
ଆଉ ଆପଣ ରଥଯାତ୍ରାକୁ ପୁରୀ ଆସିବେ?
ହଁ ରଥଯାତ୍ରା ଆମର ତ, ବାବା ମାନସିକ ରଖିଛନ୍ତି। ପ୍ରତିବର୍ଷ, ଜଗନ୍ନାଥଙ୍କ ଯେବେ ଜଗା ହଁ ବର୍ଷରେ ଥରେ ବାହାରେ ରଥରେ ଯିବା ପାଇଁ। ଆମ ବାବାଙ୍କର ମାନସିକ ଯ ଅଛି କି ବାବା ଯାଇକି ରଥକୁ ଭିଡିଥିବେ। ବୁଝିଲେ। ସେଥିପାଇଁ ଆମେ ବି ଯିବୁ ବାବାଙ୍କ ସହିତ ରଥ ଭିଡିବା ପାଇଁ।
ହଁ ହ। ଆପଣ ଏକା ଆସିବେ ଆଉ କିଏ ଆପଣଙ୍କ ସହିଁତ ଆସିବେ?
ଏକା ନୁହଁ ବାବା ପରିବାର ସହିତ ଯିବୁ। ବାବା ମା ଯିବେ। ମୁଁ ଯିବି ସାଙ୍ଗେ ଜଗା ର ରଥ ଭିଡିବୁ।
ଦେଇଦେ। ଆପଣ ଖାଦ୍ୟ ଯୋଗାଇପାରିବେ, ବର୍ଷକ ଖାଦ୍ୟ ତ ଦିଆଯାଉ ନାହିଁ।
ଖାଦ୍ୟ କୋଉଠୁ ଆମେ କିଣିକି କିଣିକି ଖାଇବା କଥା ଆ।
ମୁଁ କହିଲି ଅଧିକା ପଇସା ସରିଯିବ। ଏତେ ଜେହେତୁ ମାଗଣା ଖାଦ୍ୟ ମିଳେ। ଏବର୍ଷ କଣ ମାଗଣା ଖାଦ୍ୟ ବନ୍ଦ ହେଇ ଯାଇଛି।
ଏ ବର୍ଷ ଖାଇବା ମିଳିବ ନାହିଁ। ଆପଣଙ୍କ କଥା ଅନୁସାରେ।
ଆଜ୍ଞା।
ଖାଦ୍ୟ ଯଦି ନ ମିିଳିବ
ଖାଲି ମିଳିବ ଶୁଖିଲା, ଶୁଖିଲା ଖାଦ୍ୟ ମିଳିବ।
ସେ ଶୁଖିଲା ଖାଦ୍ୟ ମିଳିବ।
ଆଜ୍ଞା।
ତାହେଲେ କିଛି ଆମେ ନହେଲେ ଆପଣଙ୍କ ଘର ଆଡେ ପଳେଇବୁ ଆଉ।
ଆମ ଘର ତ ଟିକେ ଅଧିକା ବାଟ। ଆପଣ, ଆମର ଘର ତ ବ୍ରହ୍ମଗିରି।
ଆଛା ବ୍ରହ୍ମଗିରିରେ ଆପଣଙ୍କ ଘର? ଆପଣ ପୁରୀ କହୁଥିଲେ?
ହଁ ବପୁରୀ ଅମରି
ପୁରୀରୁ ବ୍ରହ୍ମଗିରି କେତେ କିଲୋମିଟର ପଡିବ?
କୋଡ଼ିଏ କିଲୋମିଟର।
କୋଡିଏ କିଲୋମିଟର ଏତେ ଦୂର ବାଟ? ଆଚଛା ହଉ ଆମେ କିଣିକି ନହେଲେ କା ଖାଇଦେବୁ। ବାହାରେ କିଣିକି ଖାଇଦେଇଛି। ଦିନେ ଦି ଦିନ କଥା ହଁ ଏତେ ପଇସା ଯାଉ ଶ୍ରୀ ଜଗନ୍ନାଥ ଆଜ୍ଞା। ରହିବି କୋଉଠି କି? ଶହ ଶହ ମାନେ ଯୋଉଠି ରହୁଛନ୍ତି ବସୁଛନ୍ତି ସୋଉଛନ୍ତି ଆମେ ସେଠି ଶୋଇ ବସିକି ଆସିବା କଥା ଆଉ କଣ କରିବା। ଦିନେ ଦିନିର କଥା। ଦିନେ ଦି ଦିନର କଥା ଆରାମସେ ଦେଖିକି ସେ ତ ମୋତେ କହିଲେ ଆସିବ।
ଆଜ୍ଞା।
ଯା ହଉ ଶୁଣିକି ଭଲ ଲାଗିଲା ଆପଣ ଗୋଟେ କହିଲେ କି ଏଇ ବର୍ଷ ଆମର ଖାଇବା ମିଳିବ ନାଇଁ ଖାଦ୍ୟପାନ ମିଳି ବନି ଶୁଖିଲା ଖାଦ୍ୟ ମିଳିବ ଏଇ କଥା କହୁଛନ୍ତି ଆ ଯେମିତି ଭା ଭାତ ଡାଲମା ଅନ୍ନ ଡାଲମା ଯେମତି ମିଳେ ସେମତି ମିଳିବ ନାହିଁ ଏଇ କଥା ତ
ହଁ ଆଜ୍ଞା ସରକାର ଚାହୁଛନ୍ତି ଯେ ବଡଦାଣ୍ଡ ଅଇଁଠା ମୁକ୍ତ
ବଡ ଦାଣ୍ଡରେ
ଅଇଁଠା ମୁକ୍ତ କରିବା ପାଇଁ। ଯେହେତୁ ବଡ ଦାଣ୍ଡରେ ମାଗଣା ଖାଦ୍ୟ ତିଆଯାଏ। ବିଭିନ୍ନ ଜାଗାରେ ନା ଅଇଁଠା ପଡେ। ସେଥିପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି।
ଓହୋ ହଁ।
ଆପଣ ମୁଁ ଦେଖନ୍ତୁ ଟିକେ ଅସୁବିଧା ହେବ। ଦେଖନ୍ତୁ ଭଲ ସ୍ଵାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଆଉ ଟିକେ ଆପଣ ଅସୁବିଧା ହବ ଆ ଦେଖନ୍ତୁ ଆଉ।
ଅସୁବିଧା କିଛି ହେବେ ଆପଣ ଯେହେତୁ ଯୋଗାଯୋଗରେ ଅଛନ୍ତି। ଆମେ ଆପଣଙ୍କୁ ଜଣେଇବୁ। ଆପଣ କିଛିଟା ଯଦି ଆପଣଙ୍କ ଦୟାରୁ ସାହାଯ୍ୟ ମିଳିବ। ତାହେଲେ ଚିର ଉପକୃତ ହେବୁ।
ଆ ମୁଁ ତ ନିହାତି ସାହାଯ୍ୟ କରିବା ପାଇଁ ପ୍ରୟାସ କରିବି। ଆ ଦେଶିଅ ଜଗ ଯାହା ଜଗନ୍ନାଥଙ୍କ ଇଚ୍ଛା।
ମୁଁ ଚା।
ଓ କ୍। ହୁଁ ହଁ ଆପଣ ଗୁଣ୍ଡିଚା ମନ୍ଦିର ଦସ୍ ଗୁଣ୍ଡିଚା ମନ୍ଦିର ଦର୍ସ କରିଛନ୍ତି କି କେବେ ଦର୍ସ୍ କରିନାହନ।
ଗୁଣ୍ଡିଚା ମନ୍ଦିର।
ଏ କେବେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି?
ହଁ ଜଗନ୍ନାଥ ହ ଯିବି ମତେ ଡାକିଛନ୍ତି ତାଙ୍କ ପାଖକୁ ମୁଁ ଯାଇଁକି ଦ
ନା ଗୁଣ୍ଡିରି ନା ଗୁଣ୍ଡିଚା ମନ୍ଦିରରେ।
ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥ ଯେବେ ଡାକିଛନ୍ତି ଆମେ ସେବେ ଯାଇକି ଭଗବାନଙ୍କୁ ଦର୍ଶନ କରିକି ଆସିଛୁ।
ଆଞା ମୁଡି ମ ହେଲା ଖାଲି ଏଇ ରଥଯାତ୍ରା ଟାଇମ ହିଁ ଟିକେ ଖୋଲାରେ ରୁହେ ଆଉ ତ ସବୁବେଳେ ବନ୍ଦ ରୁହେ।
ଏବେ ତ ମହାପ୍ରଭୁ ନଥିବେ ନା।
ନା ଗୁଣ୍ଡିଚା ମନ୍ଦିରେ ନା ଆସିବତ ଆସିବେ ଯେବେ।
ମହାପ୍ରଭୁ ତ ଏବେ ଅଣସଣ ଘରେ ଅଛନ୍ତି।
ଆଜ୍ଞା।
କହିଲି ମହାପ୍ରଭୁ ଏବେ ଅଣଶଣ ଘରେ ଅଛନ୍ତି।
ଆଜ୍ଞା। ହଉ ଆପଣ ଆସନ୍ତୁ ଟିକେ ରଥ ଭିଡନ୍ତୁ। ଜଗା ଦର୍ଶନ କରନ୍ତୁ। ଆଉ। ପୁରୀର ପା ପାଖାପାଖି। ଜାଗା ବୁଲାବୁଲି କରନ୍ତୁ।
ଆଜ୍ଞା।
କିଛି ଅସୁବିଧା ହେଲା ମୁଁ ଆ ଆପଣଙ୍କୁ ଜଣେଇବି, ଜଣେଇବି।
ଆଜ୍ଞା ଆପଣ ତ ଯୋଗାଯୋଗରେ ଅଛନ୍ତି ଆମେ ଜଣେଇବୁ ଆପଣଙ୍କୁ।
ନିହାତି ସହଯୋଗ କରିବା ପାଇଁ ମୁଁ ହେ ଦେ।
ହଉ ଆମର ତ ଏବେ ସମୟ ହେଲାଣି ମୁଁ ରଖୁଛି ଆଜ୍ଞା। ପରେ କଥା ହେବି ଯାହା ହଉ କଥା ହେଇକି ମତେ ଭଲ ଲାଗିଲା। ଆପଣଙ୍କ ସହିତ।
ଆଜ୍ଞା ଆପଣଙ୍କ ସହିତ କଥା ହେଇି ବହୁତ ଭଲ ଲାଗିଲା ଆପଣଙ୍କ ଟ କିଛି ଶିଖେଇିବାକୁ ମିଳିଲା।
ଆଜ୍ଞା, ରଖୁଛି?
ଆପ ଆଜ୍ଞା ଜୟ ଜଗନ୍ନାଥ।
ହଁ।